ହାଲୋ।
କିଅ
ହାଲୋ।
ହଁ।
ହଁ କଣ କରୁଚ?
କିଛି ନାଇଁ ଅଛି ଆଉ।
ଓହୋ କଣ ବସିଚ ନା କଣ କରୁଚ?
ହଁ ବସିଚି।
ଉଁ ହୁଁ।
ତମେ କଣ କରୁଚ?
କଣ କରିବି ଅଛି ଖାଇକି ଅଛି ତମେ ଖାଇଲଣି?
ନାଇଁ ଖାଇନି ତ ଭୋକ ନାଇଁ। ନାଇଁ ଭୋକ ନାଇଁ।
ହୁଁ। ବାହାରୁ କଣ ଖାଇ ଦେଇଛ ବୋଧେ ସେଇଥିଇଁ ଭୋକ ହଉନି।
ଆମେ ଆସିଥିଲେ ତ
ଓହୋ
ଟିକେ ଖାଇଦେଇଛି ଆଉ ଖାଇବିନି ବୋଲି ଭାବୁଛି ବେଶୀ ଖାଇଲେ ଭଲ କଣ ଖାଇଲେ ତ ମ୍?
କଣ ଉଁ ଭାତ ଭାତ, ଡାଲି, ଦହି ବାଇଗଣ ଏମ୍ ତି ଖାଇଛି ଆଉ।
ହୁଁ ଓ। ତମର ସ୍ପେଶାଲ ନ ଅ ଣ ଅଜି?
ହଁ ପରା।
କାଇଁ ପଣସ ଆଣି ଦେବୀ କହିଲ ଆଣି ଦେଲନି
ପଣସ ଅଛି ଘରେ।
ଥିଲେ କଅ ହଵ
କୁଆଡୁ ଆଣିଦେବି କୁହ ତ ମୋର ଗାଡି ଫାଡି କଣ ଥିଲେ ଆଣି ଦେଇଥାନ୍ତି।
ଓହୋ ଏମତି କଥା।
ଆଉ କଣ?
ଓହୋ।
ଆଜି ଗରମ ଏତେ ହଉନି ନା।
ନାଇଁ ରେ ବର୍ଷା ଟିକେ ହେଲା ଗରମ ହଉନି।
ହୁଁ
ଉଁ। ଉଁ
ଉଁ ହୁଁ।
କଣ ପଢାପଢି ଚାଲିଛି?
କଣ ପଢ଼ାପଢ଼ି କିଛି ନାହିଁ କିଛି ପଢ଼ୁନି କାଲିଠୁ ପଢ଼ିବି।
ଓହୋ, କଣ ପାଇଁ ଏଟା ପଢାପଢି?
ସିଟି ପକେଇଚି ପଢିବି ଆଉ। ସିଲାବସ ତ ସାରି ପାରିବିନି ମତେ ଅଳସୁଆ ଲାଗୁଛି ସେ ସିଲାବସ ଦେଖିଲେ।
ଦେଖିବା।
କେବେ ହଉଚି ସିଟି ଏଗଜାମ?
ଏଇ ଜୁଲାଇ ଲାଷ୍ଟ ନହେଲେ ଆର ମାସ ଫାଷ୍ଟରେ ହେବ।
ଓ ଭଲ ଅଛି ଅଉ ଚନ୍ ହୁଁ।
ମାସେଟେ ଆଉ ପଢିବା ଜିନିଷ ହେଇଯିବ ପଢିଦବ ତମେ। ଏ ଯୋଉ ଗଣିତ ପ୍ରାକ୍ଟିସ କ କରିବା ପାଇଁ ପଡିବ।
ଗଣିତ କଣ?
ହୁଁ ହୁଁ ମତେ ଆସୁନି ପୁରା ଗଣିତ।
ଟିଉସନ କରୁଥିଲ ପରା।
ଟିଉସନ ମୁ ସାନ ସାନ ପିଲା ମାନକୁ କରୁଛି ପ୍ରଥମ। ଆଉ ଏଲ କେଜି ୟୁ କେଜି ଯୋଉମାନେ ପଢୁଛନ୍ତି।
ଓ ହୋଁ। ହଁ ଗଣିତ କୁ ଏତେ କଷ୍ଟ ନାହିଁ ତ ସେଠିର।
ଅ ହଁ। ଯିଏ ଜାଣିଦେଇଛି ତା ପାଇଁ କଷ୍ଟ ନାଇ ଯିଏ ଜାଣୁନି ହଉନି ତା ପାଇଁ କଷ୍ଟ।
ହଁ ହଁ।
ମୁଁ ଗୋଟେ ଥର ଦେଇଥିଲି ସିଟି ଏକଜମ୍ ହେଲା। ହୁଁ ସେତେବେଳେ
ହଁ।
ମୁଁ ଗଣିତ ହେଲା କରିକି ଯାଇଥିଲି। ଆସୁଥିଲା କିନ୍ତୁ ସେଇଠି ଯେମିତି କୋଶ୍ଚିନ୍ ପଡିଥିଲା ସେଇଟା ମତେ ଆଉ ଆସିଲାନି।
ହ ହୁଁ।
ଗୋଟେ ଅଲଗା ଟାଇପ ର ପଡୁଛି ସେଇଠି ମୁଁ ଜାଣିପାରୁନି ଆଉ।
କୋଶ୍ଚିିନ ଟିଏ ଦେଖ।
ହଁ ଗତ ଦଶ ବର୍ଷର ଦେଖିଲେ ଜଣା ପଡିବ କେମିତି କଣ? ପଡିଛି।
ହଁ।
ପଢିଲେ ହବ ନହେଲେ ହବନି କିଛି।
ହଁ। ହଁ ପରା।
ଆଉ ତମେ କିଛି ପଢ଼ାପଢ଼ି କରୁନ ପକେଇନ ତାହେଲେ?
ପକେଇନି ପରା।
ଅ ହଁ।
ହ ହ। ଦେଖିବା କଣ ହଉଛି ଆସିଲି ନାହିଁ ଜଣା ପଡିବ।
ତମ ସାହିରେ କେତେଟା ପୋଲ ଖମ୍ବ ଅଛି?
ଗଣିନି। ହୁଁ ହୁଁଁ।
ଓହୋ ଘର କେତେ ଗୁଡା ଅଛି ଅନୁମାନ କରିକି କୁହ?
ଏତେ ବର୍ଷା ହେଇଛି ଯେ।
ହଁ।
ଆମ ସାହି ଦେଉଳ ସାହିରେ ବା ଜିନିଷ ସେଇ।
ଓହୋ ହେଲେ ବି ଅନୁମାନ କରିକି କୁହ କେତେଟା ଥିବ?
ପାଖରେ ଅଛି ତ। ପାଞ୍ଚଶହ ଘର ତ ଦୁଇଶହ ତିନିଶହ ଘରେ ଥିବେ।
ଓହୋ।
ହଁ କଣ କରନ୍ତି? ଏ ନଦୀ ଖଞ୍ଜି ସାଇ ଯୋଉ ସରିବ
ହଁ।
କି ଆମର କପିଲ ହସ୍ପିଟାଲ
ହଁ ହଁ।
ସେ ପ ହଉ ଯେ ଆରମ୍ଭ କରି କି ଆମର ଯୋଉ
କଣ କହିଲୁ?
ହାଉସିଂ ବୋର୍ଡ ଦେଖିଛ?
ନାଇଁ ନାଇଁ ଦେଖିନି।
କବର କବର ଖାନା ହଁ ହ ସେ ଖବର ସେକ ଯାଏ ସବୁ କେନ୍ଦୁପ ଭିତରେ କେତେ କେତେ ଘର ଅଛି।
ହଁ ତମ ଘରଠୁ ନଦୀ ପାଖ ହବ ନା?
ବାରି ପଟେ ଆରେ
ଓ ହୋ ତାହେଲେ ତମେ ଗାଧୋଇ ଯାଉଛ ନଦୀରେ ନା ଘରେ ହିଁ ଗାଧଉଛ?
ଦ ଦ ସନ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
। । । ତମେ କୋଉ ସାଇଡ ରେ ରହୁଚ?
ଉଁ ଆମର ହଉଚି କ୍ଷୁଦ୍ର ଜଳସେଚନ ବିଭାଗ।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
ତାର ସାହିରା। ସେ ଅଫିସ ଟା ଯୋଉଠି ଅଛି ସେ ଭିତରକୁ ଆଉ।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
ହଁ।
ନଦୀ ଥିବ ତ ପାଖରେ?
ନାଇଁ ନାଇଁ। ଆମର ଏଇ ଯୋଉ କଲେଜ୍ ନଦୀ ହିଁ
ହଁ ହଁ।
ଆମର ଏଇଠି ଆଉ ନାହିଁ। ହଁ।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
ଯାଉଚ ତାହେଲେ ନଦୀକୁ ।
ନାଇଁ ନାଇଁ ନଦୀକୁ ଯାଉନୁ। ଏତେ ଦୂର ନଦୀ କି କିଏ ଯିବ। ଆମର ପାଣି ଆସିଲେ ବି ନ ଆସିଲେ ବି ଆମେ ଯାଉନୁ କେବେ ନଦୀକୁ।
ଓ ହୋ।
ଏତେ ଦୂର ପୁଣି ରାସ୍ତା ରାସ୍ତା ଯିବାକୁ ହବ ନା, କିଏ ଏତିକି ସବୁ ଡ୍ରେସ୍ ଧରିକି ଯାଉଥିବ ନଦୀରେ ଗାଧୋଇ। କୂଅ ଗୁଡାକ ଅଛି। କୂଅରୁ ଝିକିକି ଗାଧେଇ ଦଉଚୁ। ହଁ।
ଗାଁ ।
ଗାଁ ରେ ଗାଁ ରେ ହଁ ବେଳେ ବେଳେ ଯାଇଥାଉଚୁ। ଡ୍ୟାମ୍ ଅଛି। ଘାଇ ଅଛି। ଘାଇ ରେ ଗାଧେଇ ଯାଉଚୁ। ଉଁ?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
ଆମ ଗାଁ ଘାଇ।
। ଅଛି।
ହଁ।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
ସେଇଠିକି ଯାଇଥାଉଚୁ। ନହେଲେ ଗାଁ ମାନଙ୍କରେ ଏମିତି ସାନ ସାନ ଚୁଆଁ ଅଛି ହେଲା, ଯୋଉଠି କିି ପାଣି ଏମିତି ବାହାରୁଥିବ।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
ହଁ, ସେଇଠି ଯାଇକି ଗାଧାଉ।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
ହଁ। ପାଣି ସୁବିଧା ଭଲ ଅଛି ଆମ ଗାଁରେ। କିନ୍ତୁ କେହି ଚାଷ ବାସ ତ ଏତେ କରୁନାହାନ୍ତି। ମୁଁ ସେ ଧାନ ହେ ଚାଷ କରିଦଉଛନ୍ତି ରହିଯାଉଛନ୍ତି ଆଉ ଜଣେ ଜଣେ ହିଁ ପନିପରିବା କରୁଛନ୍ତି।
ଭଲ କଥା।
ହୁଁ। ଆଉ କେତେବେଳେ ଭୋକ ଲାଗିବ କେତେବେଳେ ଖାଇବ?
ହେଇନି ଟିକେ ହେନ୍ତି ଆଉ। ।
ଓ ହଁ।
ହୁଁ।
ତମ ସାଙ୍ଗଙ୍କୁ କଥା ହଉଥିଲି ତାଙ୍କେ ଖାଉଥିଲେ।
କିଏ ରାଜେଶ?
ହଁ ପତଳା ସାଙ୍ଗ।
କଣ କଇଲ?
ଭଲ କଥା କହିଲି।
ହଁ।
କିଏ? ତୁ ଖାଇଦେଲୁ ଧହି ବାଇଗଣ ହେଚି।
ହଁ ସ୍ଵାଗତ କଲ କରିଥିଲେ ସ୍ଵାଗତଙ୍କ ସହିତ ଟିକେ କଥା ହେଲି।
ହ କରଦବା
ହଁ ସେଟା କଣ କଥା ହଉଥିଲେ ତ।
ଗ୍ରୁପରେ କେତେ କଣ ମୁ ଏବେ ଦେଖିଲା ବେଳକୁ ଦେଢଶହ ଦିଶହ ଟଙ୍କା ଅଛି। କଣ ପଢିବି ସେଠି ପେସେନ୍ସ ନାହିଁ।
ହଁ। କିଛି ନାହିଁ ଏମିତି ମଜା ମଜା ହୋଉଚନ୍ତି ଆଉ ଗ୍ରୁପରେ ଆଜି ମେସେଜ କରିଛନ୍ତି ବୋଲି।
ହୁଁ
ହ
ହଉ ଶୁଭ ରାତ୍ରି ଶୋଇପଡ଼।
ହଉ ଠିକ୍ ଅଛି। ରଖ ତାହେଲେ ଆଉ।